ହଁ ଜୟ ଜଗନ୍ନାଥ ଭାଇ କୁହ।
ଆପଣଙ୍କ ଶୁଭ ନାଁ ଟି?
ମୋ ଶୁଭ ନା ରାକେଶ
ଆଚ୍ଛା ଆପଣ ରହୁଛନ୍ତି କୋଉଠି?
ଆ ଆମେ ରହୁଚେ-ଏ-ଏ ବାଲେସ୍ୱର ଡିଷ୍ଟ୍ରିକ୍ଟ ।
ବାଲେସ୍ୱର। ଆପଣ ପରିବାରରେ କିଏ କିଏ ଅଛନ୍ତି?
ସମସ୍ତେ ଅଛନ୍ତି ମାଆ, ବାପା, ଜଣେ ସାନ ଭଉଣୀ ଆଉ ମୁଁ।
ଆଛା ଛୋଟ ପରିବାର ଆପଣଙ୍କର ନା।
ଆଜ୍ଞା । ବର୍ତ୍ତମାନ ତ ମୁଁ ଗ୍ରାଜୁଏସନ୍ ମୋର କଂପ୍ଲିଟ୍। ୟା ପରେ କିଶ ଅ ପଢ଼ିମି ସେଇଟା ଭାବୁଚି ଯେ କଣ ପଢିନେ ଆଗକୁ କ୍ୟାରିଅର ଗୋଟେ ହେଇପାରିବ।
ଆଜ୍ଞା। ଦେଖନ୍ତୁ ଆପଣଙ୍କୁ ଯୋଉଟା ଭଲ ଲାଗିବ ଆପଣ ସେଇଠା ପଢିଲେ ଆପଣ ଲକ୍ଷ୍ୟ ସ୍ଥଳରେ
ସେଟା ତ ଠିକ କଥା ଆଜିିକାଲି ତ କପ ସନ ବୋହୁତ ବଢି ହୋଉଚିନା ପଢିବା ଏବେ ଦେ କି କାହିଁକି ନ ପଢ଼ିନେ ଆଗକୁ କିଛି ହବନି।
ସବୁବେଳେ ସବଳ ରଖନ୍ତୁ। ଆପଣ ସୁର ରାଉତରାୟକୁ ଜାଣିଚନ୍ତି ନା ଆମ ଭୁବନେଶ୍ୱରରେ ଯେଉ ପଲିଟିକାଲରେ ଅଛନ୍ତି?
ଆଜ୍ଞା।
ଆପଣ ଫେସବୁକ ରେ ଦେଖଉଥିବେ ତାଙ୍କୁ? ସିଏ ଗୋଟେ ସବୁବେଳେ ଗୋଟେ କଥା କୁହନ୍ତି ଭାଷଣ ଟିକେ ଯାହା ହଉଛି ହଉ ଆଗକୁ ମାଡି ଚାଲ। ପଛକୁ ଅନାଅନି ଆଗକୁ ମାଡି ଚାଲ। ନିଶ୍ଚିତ ଦିନେ ନା ଦିନେ ଆମେ ସଫଳତା ପାଇବା। ତାଙ୍କର କହିବା ଉଦ୍ଦେ ସ ହିଁ ସେଠି।
ବୁଝିପାରୁଚି ଯେ କହିବା ଉଦ୍ଦେଶ୍ୟ ମେନ କଥା ହେଲା ଗୋଟେ ଲକ୍ଷ୍ୟ ମାନେ ଆମେ ଠିକ୍ କରିପାରନେ ଯେ କିଏ ଲକ୍ଷ୍ୟରେ ଯିବ ବୁଝିପାରିଲେ ନା ଆମେ ଯଦି ଗୋଟେ ଲକ୍ଷ୍ୟ ସେଟ୍ କରୁଚେ ଯେ ଏଇ ଲକ୍ଷ୍ୟରେ ମୁଁ ଜିମି ଆଉ ଜଣେ ମାଇଣ୍ଡ ଡାଇଭର୍ଟ କରିଦବ ଯେ ନା ଏଇ ଲକ୍ଷ୍ୟରେ ଯିବା ଏଇ
ନାଇଁ ଆଜ୍ଞା ବୁଝିଗଲି ତାର ଅର୍ଥ ହଉଛି ଆପଣ ପର ଉପରେ ନିର୍ଭର କରୁଚନ୍ତି ଆପଣ ନିଜର ଗୋଟେ ଭଗବାନ ମାନେ ମସ୍ତିଷ୍କ ଦେଇଚି ଅଢେଇ ପାଉଣ୍ଡ ଗୋଟେ ମସ୍ତିଷ୍କ ଦେଇଚି ତାର ଗୋଟେ ଶକ୍ତି ଅଛି। ସେ ଶକ୍ତି ଟାକୁ ବ୍ୟବହାର କରୁନାହାନ୍ତି କହିଁକି ସବୁବେଳେ ଗୋଟେ କଥା ମନେ ରଖନ୍ତୁ ସମସ୍ତେ ଛୋଟବେଳୁ ଶୁଣିଥିବେ ଆମେ ବି ଶୁଣିଚୁ ଆପଣ ବି ଶୁଣି ନା ଯୋଉ ବିଜ୍ଞାନ ଯୋଉମାନେ ପୁଢୁଚନ୍ତି ସେମାନେ ହଉଚନ୍ତି ମହାଜ୍ଞାନୀ ଆଉ ସେମାନେ ବହୁତ କାମ କରିପାର ନ୍ତି ଆଉ ଯୋଉମାନେ ବାଣିଜ୍ୟ ଅ ପାଠ ପଢୁଚନ୍ତି ଆଉ ଆର୍ଟ୍ସ ଯୋଉମାନେ ପଢ଼ିଚନ୍ତି, ସେମାନେ କିଛି କରିପାରନ୍ତିନି।ମୁଁ ଛୋଟବେଳେ ଗୋଟେ ଜିନିଷ ଶିଖିଚି ଆମ ଗୁରୁଙ୍କଠୁ ସବୁ ଷ୍ଟ୍ରିମ୍ ର ମହତ୍ୱ ଅଛି। ଆପଣ ତାକୁ ଭଲରେ ପଢି ପାରିଲେ ହି ହେଲା। ବାସ୍ ସେଟା ସବୁବେଳେ ମନେ ରଖନ୍ତୁ। ଆଉ ଗୋଟେ କଥା ଆଉ ସ ସ୍କୁଲ କଥା ସମସ୍ତେ କହନ୍ତି ଏଇ ସ୍କୁଲ ଭଲ ନୁହଁ ସେଇ ସ୍କୁଲ ସେଇଟା ଭୁଲ କଥା। କେତେ ସବୁ ସବୁ ସ୍କୁଲ ଯେତେ ବଡ ବଡ ସ୍କୁଲ ଅଛି ଆମ ପୃଥିବୀ ସାର ମୁଁ କହୁଚି, ସବୁ ସ୍କୁଲରେ କିଛି ଖରାପ ଗୁଣ ଅଛି କି କିଛି ଭଲ ଗୁଣ ମଧ୍ୟ ରହିଚି। କିନ୍ତୁ ଆମେ କଣ କରେ ଆମର ଯୋଉଟା ପରମିଟ କରିବା ମାନେ ଆମର ଖର୍ଚ୍ଚ ଦେଇକି ଆମେ ପିଲାଙ୍କ ପାଇଁ ଏତେ କରିପାରେ ଆମେ ସେଇ ହିସାବରେ ଆଜିକାଲି ସ୍କୁଲ ସେଇ ହିସାବରେ ପଢଉଚେ। ତାର ଅର୍ଥ ନୁହେଁ ଯେ ଆମର ଛୋଟ ଛୋଟ ବିଦ୍ୟାଳୟ ଖରାପ ଆ ଇ ଏସ୍ ଓ ଏସ୍ ଯୋଉ ପାଉଚନ୍ତି। । ସମସ୍ତେ ଖାଲି ବଡ ବଡ ବିଦ୍ୟାଳୟରେ ପଢି ସମସ୍ତେ ଛୋଟ ବିଦ୍ୟାଳୟରୁ ପାଇଛନ୍ତି।ଆପଣ ମୋଦିଜୀ କ ଦେଖଉନାହାନ୍ତି।ତାପରେ ଆମ ଦ୍ରୌପଦୀ ମୁର୍ମୁଙ୍କ କଥା ଦେଖୁନାହାନ୍ତି ଓଡିଶା ରାଜ୍ୟର।
ଓଡିଶାର ଗୋଟେ ଛୋଟ ଗ୍ରାମର
ହଁ କୋଉଠିକି ଆସିବ କୋଉଠି ତୁ ପାଠ ପଢିଥିଲେ? ଆଜି ଗୋଟେ କୋଉଠି ଠିଆ ହେଲେ? ତାହେଲେ ଆପଣ କାହିଁ ମନ ଦୁର୍ବଳ କରୁଛନ୍ତି। ସବୁବେଳେ ମନକୁ ସବଳ ରଖନ୍ତୁ। କାହା କଥା ଶୁଣନ୍ତୁନି। ନିଜ ଡିସିସନ ମାଇଣ୍ଡରେ କଣକ୍ରିଟ ରୁହନ୍ତୁ। ନା ମୁଁ ଏଇଟା କରିବି ମାନେ କରି ଆସିବ ଝଡ ଆସିବ ଦୁନିଆ ଲୋକ ଦୁନିଆ କଥା କହିବେ। ବିଫଳତା ବି ପାଇବେ। ସଫଳ ସଫଳତା ପାଇବେ ଆଉ ଗୋଟେ ସଫଳତା ପାଇବା ପାଇଁ ଗୋଟେ ବର୍ଷ ଦି ବର୍ଷ ନଥାଏ । ଦଶ ବର୍ଷ ପନ୍ଦର ବର୍ଷ କଲେ ହିଁ ଗୋଟେ ସଫଳତା ମିଳେ ଭାଇ।
ନିହାତି ତ ଠିକ କଥା
ବହୁତ ସାନ।
ଆଜ୍ଞା ଆପଣଙ୍କ ଏଜ୍ ପାଖା ପାଖି ଏଇନେ କେତେ ହବ?
ଆଉ ମୋର ଦିଟା ପୁଅ ଅଛନ୍ତି।
ଦିଟା ପୁଅ ଅଛନ୍ତି।
ବୁଝିପାରିଲେ।
ଆଜ୍ଞା।
ଦିଟା ପୁଅ ଅଛନ୍ତି। ମୁଁ ବୟସ ହେଲାଣି ଫର୍ଟି ଟୁ।
। ଆପଣ ତ ଏକ୍ସପିରିଏନ୍ସ କଲେନି ଆଉ। ଆମେ ତ ଜଷ୍ଟ ପଢୁଚେ ଆମେ ସେଇ ମାଇଣ୍ଡ ଟା ଡାଇଭର୍ଟ ବେ ମାନେ ଯେହେତୁ ଦେଖନ୍ତୁ ଆଜି କାଲି ବେଶୀ ଆମେ ତ ସମସ୍ତେ ବି ଦେଖିଥିବେ ପର ଉପରେ ନିର୍ଭର।ମାନେ ଯିଏ ଯାହା କହିଲା ମାଇଣ୍ଡ ଆମର ସେଇଠି ରହିିବ। ଯେଁ ଏଇ ପାଠଟା ପଢିନେ ହେଇଥାନ୍ତା ନା କଣ ଆଗାଁକୁ ଏଇଟାର କ୍ୟାରିୟର ଅଛି ଆମେ ଭୁଲ ରାସ୍ତାରେ ପଳେଇ ଆସିଲେ ନା କଣ। ମାନେ ମାଇଣ୍ଡ ଟା ଡାଇଭଟ ଯେହେତୁ ବହୁତ ହେଇ ହଉଚି ଆମର।
ମନକୁ ମୁଁ ଆପଣ ଯେହେତୁ ଛୋଟ ମୋଟ ଗୋଟେ ଛୋଟ ଉପଦେଶ ଦଉଛି ଭାଇ। ମନକୁ ସ୍ଥିର କରନ୍ତୁ। ମତେ ଏଇ ଜାଗାରେ ପହଞ୍ଚିବାର ଅଛି ମତେ ଏଇ କାର୍ଯ୍ୟ ଟା କରିବାର ଅଛି। ଯେତେ ଝଡ଼ ଜଞ୍ଜାଳ ଯାହାବି ଆସୁ। ମୁଁ ଧୀରେ ଧୀରେ ଦୁନିଆ ଲୋକ ଦୁନିଆ କଥା କହିବେ। କିଛି ଅସୁବିଧା ନାହିଁ।ଆପଣ ପରିଶ୍ରମ କରିକି ଜିନିଷ କରିବେ। ଆପଣ ନିଜର ବୁଦ୍ଧି ବଳ ଅଛି। ଆପଣ ପାଖରେ ସ୍ମାର୍ଟ ଫୋନ ବି ଅଛି। ସେଠୁ ବହୁ ବହୁତ ଜିନିଷ ଦେଖିବେ ବିଭିନ୍ନ ଲୋକ ବିଭିନ୍ନ କଥା ଶୁଣିବେ ଶିଖିବେ ତାପରେ ମନକୁ ସ୍ଥିର କର ମୁଁ କୋଉ କାର୍ଯ୍ୟଟା କରିବି ଭଲ।ଆଉ ସେ କାର୍ଯ୍ୟ ଗୋଟେ ବର୍ଷ ଦେଖିଲେ ହେଇପାରିଲାନି।ହେ ଦି ବର୍ଷ ଛାଡିଦବା ନା ସେଇ କାଯ୍ୟ ମାନେ କଣ୍ଟିନ୍ୟୁ କରି କରିକେ ଯିବେ। ।
ଏଦି ଆପଣ ଯାହା କହୁଛନ୍ତି ସେଟା ଠିକ୍ କହୁଛନ୍ତି। କିନ୍ତୁ ଫ୍ୟାମିଲି ବି ୟାଡ ରହି ଯାଉଛି।
ବୁଝାନ୍ତୁ ବାପା ମାଙ୍କୁ ବୁଝାନ୍ତୁ। ଆଚ୍ଛା ଆଜି ଖରା ବେଳରେ ରୋଷେଇ କଣ ହେଇଥିଲା କଣ ଖାଇ ଥିଲେ?
ରୋଷେଇ ହେଇଛି ଖାଇତେ ଯିମି ବର୍ତ୍ତମାନ। ଆପଣଙ୍କ ଆଗରେ କଥା କହୁଛି।
ଖାଇନାହାନ୍ତି?
ନା।
ଆଚ୍ଛା ଆଚ୍ଛା କଣ କରୁଛନ୍ତି ମା ଆଜି?
ମା ଆଜି ତ ଶନିବାର ଆମର ତ ଆଜି ହେଇଥିବ କିଛି ଭେଜ ଉ ଆଇଟମ୍ ହେଇଥିବ ଆଉ।
ଆଁ ନିରାମିଶ।
ନିରାମିଷ।
ଆ ଆମର ସବୁଦିନ ନିରାମିଷ ଶନିବାର ହଉ ରବିବାର ହଉ। ସବୁବାରେ ଆମର ନିରାମିଷ। ନାଇଁ।
ମାନେ ଆପଣ ଯ ଧର୍ମ ଗ୍ରହଣ କରୁଛନ୍ତି ନା ଆପଣ ପ୍ରଥମରୁ ସେୟା।
ନା କିଛି ଧର୍ମ ଗ୍ରହଣ କରିନୁ। ଏ ଯୋଉ ମାଛ ପ୍ରିୟ ମୁଁ ଖାଏ। ଆଜିକାଲି ଯୋଉ ସାର ଗୁଡ଼ା ଦିଆହଉଛି କୁକୁଡା। ତାପରେ ଛେଳି ମାଛରେ ସେ ଖାଇବା ଯାହା ନ ଖାଇବା ସହି ତହିଁ ସମାନ।
ସେଇଟାତ ଦୋଉଛନ୍ତି ସେମାନେ ସେ
ଆଉ ସେଗୁଡା ବହୁତ୍ ଗନ୍ଧ ଦୁର୍ଗନ୍ଧ ଭଳିଆ ଗନ୍ଧ ହଉଛି। ସେପାଇଁ ଖାଇବା ପାଇଁ ମୋତେ ଇଚ୍ଛା ହଉନି ଭଲ ଲାଗୁନି ମୁଁ ଆମେ ଖା ଖାଉନୁ।
ମାଛ ଯଦି ଖାଇବେ ଆପଣ ଦେଶୀ ମାଛ ନେଇକି ଖାଉ ନାହାନ୍ତି।
ନାଦେଶୀ ମାଛ ଛୋଟ ଛୋଟ। ଚୁନା ମାଛ ଯୋଉ ଫାର୍ମ କରିଦଉଛନ୍ତି କହୁଛନ୍ତି ପୋଖରୀରେ ଜିଅନ୍ତା ମାଛ।
ହୁଁ।
ଆଜିକାଲି କରିଦଉନାହାନ୍ତି ପୋଖରୀରେ ଜୀଅନ୍ତା ମାଛ ସବୁ ତ ସାର ଦେଇଜିଅନ୍ତା ମାଛ କରୁଛନ୍ତି।
ସାର ନୁହେ ସେଟା ଟିକେ ମାନେ ଟିକେ ଇଏ ପକାର ସେଟା ସେ ଖାଇନେ ମାଛ ଜାନେ। ଟିକେ ବଢ ବୋଧେ।
ନାଇଁ ଭାଇ ଯୋଉ ଚାଷ କରୁଛନ୍ତି ଆପଣ ଭଲ ଭାବେ ଦେଖନ୍ତୁ।
ଆମ ଆଗରୁ ହିଁ ଚାଷ ହଉଛି ଭାଇ ଆମ ଆଗରୁ ପୋଖରୀ ଅଛି ବଡ ପୋଖରୀ ଟା ଗୋଟେ ସେଇ ଏଠି ଚାଷ ହୋଉଛି ଆମର ଡେଲି ଦେଖେ ସେ ଗୋଟେ ପକାନ ଗୋଟେ ପିଡିଆ ନେଇକି ସେ ଗୋଟେ ପକାନ ମାଛ ଖାଇଲେ ଟିକେ ବଡେ ବେଶି।
ଓହୋ ଆପଣଙ୍କ ମାଛ ଇଏ ଫାର୍ମ କରୁଛନ୍ତି ତାହେଲେ।
ନା ଆମର ନୁହେଁ ମାନେ ଲୋକ କରିଛନ୍ତି ଆମରି ଘର ଆଗରେ ପୁରା। ନା ଆମ ଘର ଆଗରେ ପୁରା ପୋଖରୀ। ବଡ ପୋଖରୀ ହଁ ସେଇଥିରେ ସେମାନେ କରନ୍ତୁ ମୁଁ ମଁ ଫାଙ୍କା ଯେତେବେଳେ ବସେ ଦେଖେ। ଦେଖେ ଆଉ କେଦୂର ଚାଷ ହଉଛି କେମିତି ମାନେ ପୋଖରୀ ତାଙ୍କର ତାଙ୍କର ବର୍ଷ ସବୁକୁ ମଣ୍ଟେନ କରନ୍ତି ସବୁ ମାଛ ଧରି ନେବେ ପୋଖରୀ ଶୁଖେଇଦେବେ। ଦେଇକି ବିଷ ପକେଇବେ ଯେତେ ସବୁ ଅପରିଷ୍କାର ସବୁ ମରିଯିବେ ବହୁତ ମାଛ। ମରିବିଯାଏ ରହିଥାଏ ବହୁତଗୁଡ଼ା ମରେ ତାପେର ସେ ବିଷ ଠୁ କାଟିବା ପାଇଁ ଫେର୍ ଗୋଟେ କିସ ଗୋଟେ ଲି କେଉଁଠି ଏମାନେ ପକାନ ମାନେ ପାଣିରେ ଦେନେ ପାଣି ଟା ଫେରେ ଭଲ ହେଇଯିବ।
ଆଜ୍ଞା।
ଭଲ ହେଲା ପରେ ସେମାନେ କିଶ କରନ୍ ତାପରେ ବର୍ଷା ଦିନ ସେମାନେ ଏଟା କରନ୍ ଦେନେ ବର୍ଷାର ଫେର ପୋଖରୀଟା। ଶୁଖେଇଥିବେ ସେଟା ଫେର। ପୋଖରୀଟା ପୋତା ହେଇଗଲା ପୋତାହେଇଗଲା ପରେ ସେମାନେ ନୂଆ ମାଛ। ମାଛ ଏ ଯେ ଛୋଟ ଛୋଟ ମାଛ କେ ଆନିକି ଫେର୍ ଛାଡନ୍ତି।
ଆଛା ବହୁତ ଭଲ କଥା କହିଲେ।
ହଁ ତାପରେ ତାକୁ ଫେର ସେମାନେ ରୁଟିନ୍ ମୁଁ ଦେଖେ ଡେଲି ଡେଲି ବେଶିସ୍ ରୁ ଗୋଟେ। ଗାମଲ ର ଗୋଟେ କି ପିଡିଆ ଟାଇପ୍ ର ଆଣିକି ଗୋଟେ ଗୋଳେଇବେ ପାଣିରେ ଗୋଳିକି। ସେଇଟା ପକେଇବେ ଦେନ ସେ ମାଛଗୁଡା ସବୁ ଖାଇବେ।
ଆଜ୍ଞା।
ଆମର ସେୟା ଦେଖି ଦେଖି ଦେଖି ଦେଖି ଛୋଟ ମୂଳୁ ଦେଖି ଦେଖି ଆସୁଛୁ ସେ କେର କେମିତି ସେ ହଉଛି ସେ ବିଷୟରେ। ନଲେଜ ଭଲ ଅଛି ଆଉ।
ଆଛା ବୋହୁତ ଭଲ ଲାଗିଲା ଆପଣଙ୍କ ଏଇ ଜ୍ଞାନଟା ଶୁଣିକି।
ଆଜ୍ଞା।
ଯାଉ ଆଉ ଯାଇକି ଖାଇବାପିଆ ଗ୍ରହଣ କରିଦେବେ ଆଉ। ଟାଇମ ହେଲାଣି ଆପଣ ଏ ଭାଇ ଆପଣ ଏତେ ଲେଟରେ କାହିଁ ଖାଉଛନ୍ତି।
ଏତେ ଲେଟ ମାନେ ଘରେ ଯେ ଖାଇବାର ଆମର ଟାଇମିଙ୍ଗଟା ଟିକେ ଏଇଟା। ମାନେ ତିନିଟା।
ଓହୋ।
ହଁ ଆମର ଘର ମାନେ ଅଢ଼େଇଟାରୁ ତିନିଟା ଭିନ୍ତିରେ ହେଉଛି ଟାଇମ୍।
ଆଚ୍ଛା ଏଇଟା ପରିବର୍ତ୍ତନ କରନ୍ତୁ ଭଲ ନୁହେଁ ସମୟଟା ଖାଦ୍ୟ ଗ୍ରହଣ କରିବା ଟାଇମଟା। ଖାଦ୍ୟ ଆମର ଅପରାହ୍ନର ଖାଦ୍ୟ ଆମେ ଯଦି ଗୋଟିଏରୁୁ ଦିଟା ଭିତରେ
ହଁ।
ଆକ୍ ଚୁଆଲି ବାରଟାରୁ ଗୋଟେ ଭିତରେ ଖାଇବା କଥା ଗୋଟେ ପନ୍ଦର ଗୋ ଗୋଟେ ତିରିଶ ଭିତରେ ବାରଟା ଯଦି ନ ପାରିବେ ଗୋଟେ ରୁ ଦିଟା ଦି ଦିଇଟା ଆଉ ସେପଟକୁ ଆଉ ଡିଅନ୍ତୁନି। ଚେଷ୍ଟା କରନ୍ତୁ ବାପା ମାଙ୍କୁ ବୁ ବୁଝାନ୍ତୁ ବୟସ ହେଲାଣି ଆଉ ରାତି ଖାଦ୍ୟ ବି ସେଇ ଆଠଟା ଭିତରେ ସାରିବେ‌। ଯଦି ଅତି ଆପଣ ଡେରି ହଉଛି ନ ଭିତରେ ସାରିବା ପାଇଁ ଚେଷ୍ଟା କରନ୍ତୁ। ଏଇଟା ମୋର ଅନୁରୋଧ କାରଣ ମୁଁ ଯେତିକି ନଲେଜ ଅଛି ଜ୍ଞାନ। ମୁଁ ଦେଖିଲିଣି ଏହା ଖାଇବା ଦ୍ଵାରା ବହୁ ବହୁତ ଉପକୃତ ହେ ପାଇବେ ଆପଣ ପାଇବେ ବାପା ମା ସମସ୍ତେ।
ଡେରି ଟାଇମ ଗୋଟେ ମାନେ ଏଇ ଟାଇମଟା କରିଦେଇଛନ୍ତି ଯେହେତୁ ନା ସେମାନେ ହଇରାଣ ତ ଯାହା ହଇରାଣ। ଆଉ ଆପଣ ଯଦି ଏଇଛୁ କହିବେ ମତେ ଗୋଟେଳେ ଖାଇତେ ମୁଁ ଖାଇତେ ବସି ମୁଁ ଜମା ଖାଇ ପାରିବିନି ମାନେ ଏରକମ ହେଇଗଲାଣି।
ଆପଣ ସକାଳ ଖାଦ୍ୟଟା ଡେରିରେ ଖାଉଥିବେ ଏଗାରଟା ବାରଟା।
ନା ନା ସକାଳେ ମୁଁ ଠିକ ଟାଇମରେ ଖାଏ, ମୁଁ ସାତଟାରୁ ଆଠଟା ଭିତରେ ଖାଏ।
ଆଜ୍ଞା ହଉ ଧୀରେ ଧୀରେ ଅଭ୍ୟାସ ପରିବର୍ତ୍ତନ କରନ୍ତୁ, ହବ। ଭାଇ ଏତିକିରେ ରହିବା। କାରଣ ଆମର କାମ ଅଛି କାର୍ଯ୍ୟ ଅଛି ଆଗାମୀ ପୁଣି କେତେବେଳେ ସୁଯୋଗ ପାଇଲେ ଆମେ କଥାବାର୍ତ୍ତା ହେବା ଭାଇ।
ଆଜ୍ଞା ଆଜ୍ଞା।
ରହିଲି ଜୟ ଜଗନ୍ନାଥ।
ଠିକ ଅଛି।
ଖାଜ୍ଞା।